ହାଲୋ ସାଙ୍ଗ। ହାଲୋ ହାଲୋ ସାଙ୍ଗ। କଣ କରୁଛନ୍ତି?
ଚି ତମେ କଣ କରୁଚ?
ନା ବସିଛି ।
ମୋର ଗୋଟେ ଘୁଷୁରୀ ସାଙ୍ଗ ଏଇନା ବ୍ରଶ କରୁଛି ଶୋଇ ଶୋଇକା ।
ଅହ ଆ ସା-ସାଙ୍ଗ ବୋଧେ ଲେଟ୍ ନାଇଟ୍ ଏତେ ଅନିଦ୍ରା ଥିଲେ।
ହଁ କାଲି ଶୋଇ ନଥିଲା ଆଉ ଗୋଟେ ସାଙ୍ଗର ପ୍ରୋଜେକ୍ଟ ପେପର ବନେଇ ଦଉ ଥିଲା ।
ଓ ହଁ । ଆଉ ତମେ ସାଙ୍ଗ ପ୍ରୋଜେକ୍ଟ ପେପର ବନେଇ ସାରିଲଣି?
ହଁ ଆମର ଦେଇକି ସମିଟ ହେଇସାରି ଲାଣି ଯୋଉ ଛୁଟି ପୂର୍ବରୁ ।
ଆଉ ଆଉ କଣ ପ୍ରୋଜେକ୍ଟ ବନେଇଲେ?
ମୁଁ ଏଥିରେ କିଛି ଦେଇନି ମୋର ସବୁ ପିଲାମାନେ ବନେଇବୁନା ଦେଇଥିଲେ ପ୍ରେଜେଣ୍ଟେସନ ବି ଦେଇନି ମନ ଇଚ୍ଛା ଯାଇଥିଲି ପଛରେ ଦେଇକି ଆସିଥିଲି । ସାର୍ ଙ୍କ ଠୁ ସୋଦା ଶୁ-ଶୁଣିକି ଆସିଥିଲି ।
ଆଁ ହଁ।
ହେଲାରେ ଠାକୁରଙ୍କ ପାଖକୁ ହେଥିରେ ହଁ ଏଟା ମୋର ।
ଆଉ ଆଉ ତମ ସ୍କୁଲିଂ ସ୍କୁଲ ଲାଇଫ ବିଷୟରେ ଆମେ କିଛି କଥା ହବା?
ହଁ କୁହ ତମ ସ୍କୁଲ ଲାଇଫ ଫାଷ୍ଟ କୁହ ତାପରେ ମୁଁ କହିବି। କେମିତି କଣ ଯାଇଥିଲା? ହଁ ହଁ।
ମାନେ ତୁମେ ଫାଷ୍ଟ କୁହ ।
ଓହୋ। ମୁଁ ଆମ ସ୍କୁଲରେ ହ ଏମିତି ମୁଁ ମାନେ ଅଳିଆ ନ ଗୋ-ଗୋଟେଇବାକୁ ପଡିବ ବୋଲି ମୁଁ ଲେଟରେ ଯାଏ ସବୁବେଳେ ପ୍ରେୟାର ଟାଇମ୍ ରେ ସ୍କୁଲକୁ ଝାଡୁ କରିବାକୁ ପଡିବ ବୋଲି ଆଉ ଯଦି ଯାହା ମୁଁ ଯଦି ଜଲଦି ଯାଇଥିବି ଝାଡୁ ଆଉ ଅଳିଆ କେବେ ଗୋଟେଇବିନି । ମୋ ହା ତ ଅପରିଷ୍କାର ହେଇଯିବ ।
ହଁ ହଁ ଆଉ ଆଉ କଣ କର?
ଆଉ ସ୍କୁଲରେ ଏମି ତିଆ ଖାଇବା ବେଳେ ଯେ ଆମର ପାଚ ଚେରୀ ନ ଥିଲା ଆମ ସ୍କୁଲ ପଢିଲା ବେଳେ ଛୋଟ ଛୋଟ ପାଚେରୀ ଥିଲା ଆଉ ଗୋଟେ ଗୋଟେ ପଟରେ ଟୋଟାଲି ପାଚିରି ନଥିଲା ଯୋଉ ଗୋଟେ ପାଚରୀ ନ ଥିଲା ହେଇପଟେ ଆମେ ଗଳିକି ଯାଉ ହାରି ଯୋଉ ଖାଇବା ଛୁଟି ବେଳକୁ ଉ ଉଁ ଦୋକାନକୁ ଯାଉ ହେରି ନହେଲେ ଘରକୁ ଯୋଉ ସ୍କୁଲ ଖାଇବା ଧରି ଘରକୁ ପଳେଇ ଆସୁ ଘରେ ଖାଉ ତାପରେ ଆଉ ଖଟା ଚୋରି କରି ଖାଉ ବାଦାମ ଚୋରି କରି ଖରା ଦିନରେ ଖାଇଦଉ ଲୋକଙ୍କର ଆଉ କୋଳି ପାଇଁ ଆମ୍ବ ପାଇଁ ଯାଉ ହେରି ଆଉ ଆମ ଘ ଯୋଉ ଆମ ସ୍କୁଲ ପାଖରେ ଗୋଟ ପୋଖରୀ ଟେ ଏଇ ଯୋଉ ସରୀ ନଦୀଟେ ଅଛି ହେଇଠିକି ଯାଉ ହେରି ଆମ ସ୍କୁଲରେ ନଳକୂଅ ଥାଏ କିନ୍ତୁ ଆମେ ଟେ ଯୋଉ ଖାଇ ସାରିଲା ପରେ ଧୋଇବାକୁ ଯାଉ ଏଠିକି ନଦୀକୁ ଏମିତି ଲୁଚିକି ଦୁଷ୍ଟାମି କରିକି ଆଉ ତମର ତମେ କେମିତି ଥିଲ?
ଆମ ସ୍କୁଲ ଲାଇଫରେ ମୁଁ ତ ସ୍କୁଲରେ କେବେ କୋଉ ଗୋଟେ ବି ଦିନ ପା ପ୍ରାର୍ଥନା କରିନି କାରଣ ମୁଁ ଯେତେବେଳେ ଯାଏ ସ୍କୁଲରେ ମୋର ଏୟା ଦଶ ସାତଟା ପନ୍ଦର ଆଉ ସ୍କୁଲରେ ହଁ କେବେ ପ୍ରାର୍ଥନା କରିବନି କାରଣ ମୋର ତ ସବୁବେଳେ ଲେଟ ହୁଏ କାରଣ ମୁଁଇ ଟିଉସନୁ ଆସେ ଟିଉସନୁ ଆସେ କେତେଟା ନଅଟା ପଇଁଚାଳିଶ ବେଳକୁ ଆସେ ପିଲା ସାଙ୍ଗେ ସାଙ୍ଗେ ବାହାରିଯାଆନ୍ତି।ବଟ୍ ମୁଁ କିନ୍ତୁ ବାହାରିପାରେନି ମୋର ମାନେ ସରି ଆଠଟା ପଇଁଚାଳିଶ ନଅଟା ପାଖାପାଖି ଆସେ ତ ମୁଁ ବାହାରିପାରେନି ତ ସେଥିପାଇଁ ମୋର ସବୁବେଳେ କି ୟେ ମାନେ ସବୁବେଳେ ପ୍ରେୟାର କ୍ଲାସ ଟା ମିସ୍ ଆଉ ତା ଭିତରେ ଅଳିଆ ଗୋଟାଏ ହିଁ ସରିଥିବ ଏଠି କଣ ମାନେ ମାଇନସ୍ ସ୍କୁଲରେ କଣ ହାଇସ୍କୁଲ କ୍ୟାରିଅର ବି ସେଇୟା ତାପରେ ଆମର କଣ ମାନେ ରିସେସ ଟାଇମରେ ରିସେସ ଟାଇମରେ କଣ ହୁଏ କି ଅ ସ୍କୁଲରେ କଣ ଡାଲି ଭାତ ଦିଆ ହୁଏ ନା ତ ଆମେ ଘରୁ କଣ କରୁନା ପନିପରିବା ନବୁ ଲବଣୀ ମାକୁ ଦେବୁ କହିବୁ ନେ ଭାଜିଦେବ ବୋଲି ନହେଲେ ଆସି ଘରୁ ହେ ଘରୁ ହେ ତରକାରୀ ନେଇକି ଯାଉ ଆଉ ସ୍କୁଲ ଟାଇମ ସ୍କୁଲ ଟାଇମ୍ ର ପାଠ ପଢାର ଏବି ସିଡି ଜଣା ନଥିଲା। ହେଁ ତ ପାଠ ପଢାର ଏ ବି ସିଡି ଜଣା ନଥିଲା ଖାଲି ଯିବୁ କ୍ରିକେଟ ଖେଳିବୁ କ୍ରିକେଟ ଖେଳିବୁ ଯାଇକି ପାଞ୍ଚ ଟଙ୍କିଆ ମ୍ୟାଚ ବରା ଦିଆ ମ୍ୟାଚ। ଆଉ ଆ ଏମିତି ସବୁ କରୁ ବୁଝିଲୁ ଆଉ
ହୁ ହୁଁ
ଓ ମାନେ ଆମ ସ୍କୁଲରେ ଭଲ ସାର୍ ମାନେ ଥିଲେ।କିନ୍ତୁ ଆମେ ତ ପଢୁନଥିଲୁ ଆମେ ତ ଥିଲୁ ବଳୁଙ୍ଗା ଆଉ ଗାତ ତମ ସ୍କୁଲ ଲାଇଫରେ ତମେ ବୋଧେ ଭଲ ପଢାପଢି କରୁଥିବ?
ନାଇଁ ମୁଁ ଆମ ସ୍କୁଲରେ ଗୋଟେ ଗଧ ଥିଲି ସାର୍ ମାନେ ମତେ ପଚାରନ୍ତିନି କେହି।
ଆ ହା ସାର୍ ମାନେ କେହି ପଚାରନ୍ତିନି।
ନା ତ ଏଇ ଛୁଆ ଟା କିଏ ମୁଁ ଆକୁ ଚିହ୍ନିନି ମାନେ ଡ୍ରେସ ପାଇଁ ଯାଏ କି କେତେବେଳ ପ୍ରେଜେଣ୍ଟ ପଡେ ଖ ସାର୍ କୁହନ୍ତି ଏ ଛୁଆ ଟା କିଏ?
ଓହୋ ଏମିତି କଥା କି? ଆଉ ଉଁ କଲେଜ ଲାଇଫ କେମିତି କଣ?
କଲେଜରେ ପାଠଶାଠ ହୁଏନି କଲେଜରେ ବି ଏମିତି କେହି ସାର ମ୍ୟାମ୍ ଚିହ୍ନନ୍ତିନି ଛୁଆ ବି ମୋତେ ଅଧା ଚିହ୍ନି ନଥିଲେ କି ମୁଁ ବି କହାକୁ ମାନେ ମୋର ରୁମ୍ ମେଣ୍ଟ ଛଡା କି ଆଉ ମୋ ପାଖ ଦି ଚାରଟା ରୁ ଛଡା ମୁଁ ଆଉ କାହାକୁ ପିଲାକୁ ଚିହ୍ନିଲି ମୁଁ କଥା ହୁଏନି କା ସହିତ ଡରିକି। ମୋତେ ଡର ଲାଗେ ପ୍ରବଳ।
ହୁଁ କଲେଜ ଲାଇଫରେ ଡର ଲାଗେ ମାନେ ମୁଁ କହୁଛି ଗ୍ରାଜୁଏସନ ଲାଇ କଥା ଗ୍ରାଜୁନରେ ବି ଡର ଲାଗେ
ହଁ ଏବେ ବି କାହା ସହିତ କଥା ହେଇ ପାରୁନି କେମତି କାଁ ଖଆ ଏଠି ରୁମ ରେ ସମସ୍ତଙ୍କ ସହିତ ମିଶି ଯାଇଛି ତ ସମ୍ ସବୁ କଥା ହେଇ ପଡୁଛି କଲେଜ ତ ଡିପାର୍ଟମେଣ୍ଟ ରେ ସାର କି ମ୍ୟାମ ପିଲାଙ୍କ ସହିତ ଝିଅ ପିଲାଙ୍କ ସହିତ ବି ମାନେ ଫ୍ରିଲି କଥା ହେଇପାରୁନେ
ଏ ଖଣ ପାଇଁ
ଜାଣି ମତେ କଣ ମ ବାଡ଼େଇ ପକେଇବ ବୋଧେ
ଆଉ ମାନେ କଲେଜରେ କେହି ଗୋଟେ ବି ପୁଅ ପିଲା ସାଙ୍ଗ ନାହାନ୍ତି କି ଯିଏ ଭଲରେ ମିଶୁଥିବେ?
ହଁ ଗୋଟେ ସାଙ୍ଗଟେ ଅଛି। ଭଲରେ ମିଶେ ମାନି ସେ ମୋତେ ହେଲ୍ପ କରେ ସେ ଆମ ବ୍ୟା ଚ ର ଆମ ଆଡୁ କିନ୍ତୁ ସେ ଆମ ତଳ ବ୍ୟାଚରେ ପଢୁଛି ଆଉ।
ଏ ତଳ ବ୍ୟାଚ ସିନିଅର କି ସିନିୟର୍ ଦିଦିଙ୍କୁ ହେଲ୍ପ କରେ।
ନା ନା ସେ ଆମ କ୍ଲାସ ମାନେ ଆମ ମୋ ବ୍ୟାଚ୍ ର କିନ୍ତୁ ଗୋଟେ ବର୍ଷ ରହିଯାଇଥିଲା। ବିଟେକ୍ କରୁଥିଲା ତ ଏଇଥିପାଇଁ।
ଆଉ ବିଟେକ ଛାଡିକି ସିଏ ହଁ ବିଟେକ୍ ଛାଡିକି ଆସିି କି ବି କଲେ।
ହୁଁ ବେଶୀ ନୁହେଁ ବିଏ କରୁଚି।
ବିଏ । ଓହୋ ମାନେ ବିଏ କରିକି ବି ଥିର ପ୍ରୋଜେକ୍ଟ ସେ କରନ୍ତି।
ହଁ କରିଦିଏ ।
ଭାରି କାଫେଇ ଟାଲେଣ୍ଟେଡ ଲୋକ ସିଏ ତ ମାନିବାକୁ ପଡ଼ିବ।
ହେଲ୍ପ କରିଥିଲା ମତେ ପ୍ରୋଜେକ୍ଟ ରେ।
ବିଏସି ବାଲା ବିଏ କରିଦେବେ କାରଣ ବିଏ ଟା ଏତେ ମାନେ ଅଣ୍ଡରଷ୍ଟାଣ୍ଡିଙ୍ଗ ଜିନିଷ ନଥାଏ ବଟ ବିଏ ବାଲା ବିଏସି କରିବା ଟା ବହୁତ ଟପ୍ ହେଇଯିବ।
ଉଁ ହୋଁ ଭଲ ଛଡା କରିଦିଏ।
ଓ ହ। ଆଉ କଣ ଆଉ କଣ? କଲେ ସାଙ୍ଗ ମାନଙ୍କ କଥା କୁଅ।
କଲେ ସାଙ୍ଗ ତମେ କୁହ ମୁଁ ତ କହିଲି ମୋ ମୋ କଲେଜ ଲାଇଫରେ ଏମିତି ବୋଲି।
ମୁଁ କଲେଜ ଲାଇଫ୍ ରେ କ୍ରିକେଟ୍ ଖେଳ, ବ୍ୟାଡ଼ମିଣ୍ଟନ ଖେଳ, ଭଲିବଲ୍ ଖେଳ, ସେମିଷ୍ଟାର ଥିବ ଚାର ଦିନ ପାଠ ପଢ ଆଉ ଗୋଟେ ସେଲଫିସ ସାଙ୍ଗ ଥିଲା ଆମ କଲେଜ ଲାଇଫ୍ ରେ। କଣ ଭାଇନା ଆ ସେ କହି କଣ କହନ୍ତେ ମାନେ କଣ ସେଇ ଟାଇମ ରେ କି ପଢ଼ାପଢ଼ି ତାକୁ ଯେତେ କହିଲେ ବି ପଢ଼ାପଢ଼ି କରିକି ଆସେ ପଢ଼ାପଢ଼ି କରିକି ଆସିବନି ଆମ ଆମ କଲେଜରେ କଣ ଏମିତି ନର୍ମାଲି ମାନେ ପଚାରି ପାରିବ ପଛ ପିଲାକୁ ସିଏ କଣ କରେ ନା ମତେ ସବୁବେଳେ ପଚାରେ ମୁଁ ଗୋଟେ ଗୋଟେ ଟପିକ ଟାକୁ ଦେଇଥିବି ଏଇ ଟପିକଟା ପଢିକି ଆସେ ଏଇ ଟପିକ ଟା ପଢିଲେ ବର ମୁଁ ତୋଠୁ କୋଚିନି ଦେଖିବି ଗୋଟେ ସିଏ କଣ କରିବ ସେ ଟପିକ୍ ପଢିକି ଆସିଥିବ। ଭାଇ ସେ ଟପିକ ର କୋଚିନ୍ ଆସିଥିଲେ ବି ସେ କଶ୍ଚି ଆନ୍ସର ମତେ ପଚାରିବ କନଫର୍ମେସନ ପାଇଁ।
ଉଁ ହୁଁ। ଭଲ ଆପଣ ଟ୍ୟାଲେଣ୍ଟେଡ ମାନେ ପିଲା ଥିଲେ ମାନେ ଅଛନ୍ତି ବି ଏବେ।
ନାଇଁ ଏବେ ଏବେ ଏତେ ଟ୍ୟାଲେଣ୍ଟେଡ଼ ନାହିଁ ଏବେ ପାଠ ପାଠ ହେଉନାହିଁ ଆଉ। ଇଣ୍ଟେଲିଜେଣ୍ଟ ନାହିଁ ଏବେ ପାଠ ଫାଠ ଆଉ ହଉନି। ଆରେ ନାହିଁ ଏବେ ହେଉନି ଆଉ ମାନେ ଆଉ ମାନେ କଣ କମ୍ପେ ଜନକି ଆସିଲା ପରେ ତ ମାନେ କଲେଜ ଟାଇରେ ମୁ ଯଦି ଏତିକି ପାଠ ପଢିଥାନ୍ତି ଯେତେବେଳେ ଆସିଲି ଭାଇ ମୁଁ ସିଓର କହୁଛି କଲେଜ ଟପର ହିଁ ମୁଁ ହେଇଥାନ୍ତି। ଖାଲା କି ମାନେ ସେ ଟାଇମ ରେ କଣ ମାନେ ଗୋଟେ ପ୍ରକାର ରହଗ ଲାଗି ହଁ ମାନେ ଖେଳା ଖେଳି ଆର କଲେଜ ଗ୍ରାଜୁଏସନ ଟାଇମ ଟା ଏତେ ମାନେ ଆମ ଉପରେ ପ୍ରେସର ନଥିଲା ତାପରେ ପ୍ଲସ ଟୁ ଟା ଆମେ ଟିକେ ଭଲରେ ପଢ଼ିଥିଲୁ ତ ମାନେ କନସେପ୍ଟ ପୁରା କ୍ଲିୟର। ସେ ଟାଇମ ରେ ହେଇଯାଏ ହେଲାକି ଆମକୁ ମାନେ ସେମିଷ୍ଟର ପ୍ରେସର ଜଣା ହିଁ ପଡେନି ଖେଳ ପଢ ଆଉ ଅନୁଗୁଳ ସେ ଆମକୁ ମାଗି ଦିଅ ପିଡିଫ ପିଡିଏଫ ଦେଖିଦିଅ ମାନେ ଚାରି ଦିନ ପୂର୍ବରୁ ଖାଲି କି ପଏଣ୍ଟ ଗୁଡା ଦେଖିଦିଅ ଯାଇକି ଉତାରି ଦିଅ ରେ। ଆଉ ଏମିତି ଆମେ କରୁ। ଆ ତମେ କେମିତି କର?
ମୁଁ କିଛି କରେନି ମତେ ଆସେନି ମୁଁ ଗଧ ପିଲା ଟା। ଖାଲି ଏଜାମ ପୂର୍ବରୁ ଯାହା ଟିକେ ପଢିକି ଯାଇଥାଏ ଲେଖା। ସେଇଥିରେ ପାସ୍ କଲେ କର ନ କଲେ ନାହିଁ।
ହଁ ଏମିତି।
ହୁଁ।
ତ ପଢାପଢି କରୁନାହାନ୍ତି।
କରିବା ଆଉ
କରିମି ଆଉ। କେବେ କରିବ?
ପାଠ ପାଠ ମୁଁ ଭାବୁଛି ଆଉ ପଢିବିନି ବୋଲିକି। କାହିଁକି ବାପା ଘର ପଇସା ଗୁଡା ନଷ୍ଟ କରି ପାଠଶାଠ ତ ହଉନି କିଛି କି ମୁଁ ନିଜେ ହିଁ ପଢ଼ୁନି।
ଓ ହୋ। ଆଉ ପାଠ ପଢିବେନି ତ କରିବେ କଣ। ଆରେ କିଛି ବି କରିବେନି ମାନେ ଓହୋ ଗାଈ ଚଢେଇବେ ପାଠ ପଢିବେନି ଘର ଲୋକ ବାହାଘର କରିଦେବେ ଆପଣଙ୍କର ଏ ତମର
କଣ କଣ ଘରରେ କିଛି ନ କଲେ ବି କିଏ କାଇହିଁ ବାହା ହବ ବେକାରାରେ ବେକାରୀ ଆଣି ଟାକୁ
ଏ ଏଟା କେବଳ ପୁଅଙ୍କପିଲା କେସରେ ଦେଖ ଦେଖାଯାଏ ସବୁ ଝିଅପିଲା କେସରେ ଦେଖାଯାଏନ ନା ସବୁ କେସ ରେ ନାହିଁ ଭାଇ ଏମିତି କେବେ ହଉନି ମାନେ ଆ ତମେ ଉଦାହରଣ ଦେଇପାରିବ କି
କିଛି ଉଦାହରଣ କି ଶୁଖିଲା ହରଣ ଜାଣିନି ମୁଁ ଖାଲି ଜାଣିଚି,
ଓହୋ ନା ସବୁ କସେରେ ଏମିତି ନା ଭାଇ ମାନେ କମାଇ ନା ଝିଅପିଲାଙ୍କୁ ସମସ୍ତେ ଆପ୍ରିଟିଏଟେ କରି ଦିଅନ୍ତି, ବଟ ପୁଅକୁ ମାନେ ପୁଅ ଅନଏମ୍ପ୍ଲୟମେଣ୍ଟ ହେଇଥିବ ତ ଭାଇ ତାକୁ ତ ପଚାରିବାର କୋଶ୍ଚିନ୍ ବି ଉଠୁନିଠି କୋସ୍କଚିନ୍ ରାଇଜ୍ ବି ହବନି କି ମା ମାନେ ବାହା ହେବାର ଆଉ କେନନ୍ ଅନଏମ୍ପ୍ଲ ବାଲାଙ୍କୁ କେହି ପଚାରନ୍ତି ହିଁ ନାହିଁ
ହଁ ନାଇଁ ମୁଁ ଭାବେ ସବୁ କେସ ବି ମୁଁ ଭାବେନି ଏଟା ସତବି ନା କିଛି ନାହିଁ ହୋଉ ରଖୁଚି ପରେ କଥା
ହଁ।